ହଁ।
ହୁଁ, ଆଉ କଣ? ଆଉ, କଣ ଖବର?
ହଁ, ଭଲ ଆଉ।
ହୁଁ, ଆରେ କଣ କହିଲି କହିଲ? ଆମର ନା ଏଇଠି ଗୋଟେ ଛୁଆଟେ ଅଛି ମାନେ, ତାକୁ ଚାରି ବର୍ଷ ପ୍ଲସ୍ ହେଲାଣି ହେଲା। ଆଉ ସିଏ ସ୍କୁଲ ରେ ପଢିବ ବୋଲି କହୁଥିଲା, ଯେ ମାନେ ତାଙ୍କ ବାପା-ମା କହୁ ଥିଲେ ତ ସ୍କୁଲ ରେ ପଢ଼ିବା ପାଇଁ। ତମର ସେଇଠି ପାଖରେ ପୁରା ଗୋଟେ କଣ ଶିଶୁ ମନ୍ଦିର ଅଛି ନା କଣ? ଅଛି? ହ୍ୟାଲୋ।
ଏଡେ ସୁବିଧା ନାଇଁ।
ହଁ, ମୁଁ କହିଲି, ଆଉ ସେଇ ହଁ, ହଁ ଶୁଭୁଛି ଶୁଭୁ
ହଁ, ତାଙ୍କର ଗାଡି ବି ସୁବିଧା ଅଛି, ଯିବା ଆସିବା ହେଇପାରିବ ଭଲସେ। ଦେଖିକି, ଯଦି ବୁଝାବୁଝି କରିବ। ସବ୍ ପାଠ ପଢି ପାରିବ ଆଉ। ଲୋ!